ହଁ। ହଁ ଶୁଭୁଚି। ଏଇ ଖାଉଥୁଲି ଆଉ ଖାଇ ସାରଲେଣି ଆପଣ?
ହଁ ହଁ ମୋର ଖାଇବା ସରଲାଣି ଆଉ ଆଜି ତମର ଖାଇବାରେ କଣ ଅଛି?
ଆଜି ରୁଟି ଆଉ ଛୋଲେ ପନିର।
ଆରେ ବା। ଛୋଲେ ପନିର କଣ କେମତି ବନେଇଚ ଟିକେ କହିଲ? ମୁଁ କହିଲି କଣ କେମତି ବନେଇଚ ଟିକେ କହିଲ?
ଛୋଲେ ପନିରଟା ପନିର ଟାକୁ ଭାଜି କିରି ରଖି ଦେଇେଇଥିଲି ଭାଜିିକିରି ତାକୁ ଲୁଣ ପାଣିରେ ପକେଇ ଦେଇଥିଲି ଆଉ ଛୋଲେ ଟାକୁ ସିଝେଇ ଦେଇକି ଥିଲି। ଆଳୁ ଆଳୁ ଭାଜିିକିରି ତାପରେ ମସଲା କଷିକିରି ଆଳୁ ଛୋଲେ ତାକୁ କଷି ଦେଇକିରି ଛୋଲେ ମସଲା ହରିକା ପକେଇ କଷି ଦେଇକିରି ତାପରେ ଗରମ ପାଣି ଦେଇ ଫୁଟିଗଲା ପରେ ତାପରେ ପନିରଟାକୁ ପକେଇଦେଲି ଆଉ।
ହୁଁ ଛୁ ଯୋଉ ପନିଟା ପାଣିରେ ପକେଇଲ ଖାଲି ଲୁଣ ପାଣିରେ ପକେଇଲ ନା ସେଥିରେ ଟିକିଏ ମିଠା ପକାଇଥିଲ?
ନା ନା ମୁଁ ମିଠା ପକାଏ ନା ଖାଲି ଲୁଣ ପାଣିରେ।
ଟିକେ ଜଷ୍ଟ ମାନେ ଅଳ୍ପ ଟିକେ ମିଠା ପକେଇବ ହେଲା ଅଳ୍ ପ ଟିକେ ମିଠା ପକେଇଲେ ଦେଖିବ ସେ ପନିରର ନା ଉ ସ୍ୱାଦଟା ଆଉ ଟିକେ ବ ଆସିବ କିନ୍ତୁ ତରକାରୀରେ ସେ ହଁ ହଁ ତରକାରୀ ସେ ପନିଟା ଆହୁରି ଟିକେ ଭଲ ଲାଗିବ ଖାଇବାକୁ ମୁଁ ଯେତେବେ ଛାଣିବ ମାନେ ସ୍ ସାଙ୍ଗେ ସାଙ୍ଗେ ଗରମ କିନ୍ତୁ ଟିକେ କିନ୍ତୁ ସେ ପାଣିଟା ଟିକେ ଉଷୁମ ମାନେ ଗରମ ରଖିବେ ଗରମ ପାଣି ଟିକେ କରିଥିବ। ଗ ହଁ ହଁ ଗରମ ପାଣିରେ ଅଳ୍ପ ଟିକେ ମିଠା ଅଳ୍ପ ଟିକେ ମିଠା ଅଳ୍ ପ ଟିକେ ଲୁଣ ପକେଇକି ଉଁ ଛାଣିକି ଛା ପନିରଟା ଛାଣିକିରି ତା ଦେହରେ ସାଙ୍ଗେ ସାଙ୍ଗେ ପକାଇବ ଏକେରେ ତେଲଟା ତ ବାହାରି ଯାଏ ଆମ ଯୋଉ ଛାଣିଥାଉ ଛଣାର ତେଲଟା ତ ଏକେରେ ବାହାରିଯିବ ଯୋଉଟା କି ଆମର ପେଟ ପାଇଁ ବୋହୁତ ଭଲ ତା ସହିତ ଟି କେ ଛଣା ଯୋଉ ଉଁ ଯୋଉ ପାଣିରେ ପଡିଗଲେ ତ ସେଟା ବି ଟିକେ ନରମ ହେଇଯିବ ତା ସହିତ ଟିକେ ଚି ମି ଠା ଆଉ ଟିକେ ଲୁଣ ପକେଇଲେ ମାନେ କଣ କହିଲ ପାଣିଚିଆ ଅଂଶଟା କଣ କହିଲ ଖାଲି ଲୁଣ ପାଣିରେ ପକେଇଲେ ନା ପନିରଟା ଟିକେ ପାଣିଚିଆ ଲାଗିବ ହେଲା। କିନ୍ତୁ ଅଳ୍ପ ଟିକେ ମିଠା ପକେଇଦବ ଯଦି ତମେ ଚିନି ଭଲ ପାଉନ ଖାଇବାକୁ ମାନେ ଚିନି ଖାଇଲେ ଅସୁବିଧା କି ଛି ଅଛି ଆମର ଗୋଟେ ଗୁଡ ଆସୁଚି ଜାଣିଥିବ ଗୁଣ୍ଡ ଗୁଡ ଆସୁଚି।
ହଁ ହଁ।
ହଁ। ସେଥିରୁ ଅଳ୍ପ ଟିକେ ପକେଇଦବା କାରଣ ଚିନିରେ ସିନା ଅସୁବିଧା ରହୁଚି କିନ୍ତୁ ଗୁଡ଼ରେ କିଛି ପ ଅସୁବିଧା ନାହିଁ। ହେଲା ସେ ଅଳ୍ପ ଟିକେ ଗୁଡ଼ ପକେଇଦବ ଦେଖିବ ସେ ବନଟା ତରକାରୀରେ ପକେଇବ। ସେ ପନିରଟା ଆଉ ଟିକେ ଭଲ ଲାଗେ ଟୋଟାଲ ପାଣିଚିଆ? ଲାଗିବନି ତାପରେ ଆଉ କଣ ମସଲା ସବୁ କଣ ଦେଇଥିଲ?
ମସଲା ଦେଇଥିଲି ଏମିତି ଅଦା ପିଆଜ ରସୁଣ ଏଇତ ବଟା ହେଇ ଥିଲା ତାପରେ ଛୋଲେ ମସଲା ଗରମ ମସଲା ଏଇଟାକୁ ଦେଇଥିଲି ଆଉ ନାଇଁ କାଜୁ ଦେଇନି।
ହହଁ ଆଜି କଣ ପିଆଜ ପଡିକି ହେଇଥିଲା ନା ନାଇଁ ମାନେ ପିଆଜ ରସୁଣ ବିନା ପିଆଜ ରସୁଣରେ ହେଲା?
ନାଇଁ ଆଜି ବି ପିଆଜ ରସୁଣ ପଡିଥିଲା।
ହଁ ସେଥିପାଇଁ କାଜୁ ବଟା ଦେଇନ ଆଉ ନାଇଁ କି। ନାଇଁ କାଜୁ ବଟା ଟିକେ ଦବ କାହିଁକିନା ଯେହେତୁ ମାନେ ଆମର ପନିର ଟା ହଉଛି ପନିରି ରେ କାଜୁ ଖଟାଟା ଦେଲେ କଣ କିଲଲେ ସେ ଯେଉଁ ତାର ମସଲା ଆମେ ଯେଉଁ ତା ର ଝୋଳଟା ବନେଇକି ଖାଉନା କି। ତ କାଜୁ ମସଲା ଟା ହିଁ ତାର ସ୍ଵାଦ ବଢାଏ। କାଜୁ ମସଲା ଦେଇପାରିବ ଆଉ ଆମର ଗୋଟେ ନଡିଆ ଯଦି ତମେ ସବୁବେଳେ ଦେଖ ମନେ ରଖିଥିବ ନଡ଼ିଆ ରସ। ଆମର ପୋଟଳ ତରକାରୀ ହଉ କାଜୁ ଆମର ଯଉ ଛୋଲେ ତରକାରୀ ହଉ କିମ୍ବା ଏ ଛେନା ତରକାରୀ ହଉ ସବୁଥିରେ ଆମ ଦେଖୁ ନଡିଆ ରସଲା ଲାଷ୍ଟକୁୁ ପୁରା ଏଣ୍ଡରେ ମାନେ ଯଦି ତରକାରୀରେ ର ଶେଷ ହେଲା। ମାନେ ନଡିଆ ଟା ଗ୍ରାଇଣ୍ଡିଙ୍ଗ କରିକି ଯଦି ଟିକେ ଛାଣିଦବ ତ ଭଲ କଥା। ଯଦି ନ ଛାଣିଥିବ ପୁରା ଗ୍ରାଇଣ୍ଡିଙ୍ଗ କରିବ ମାନେ ପୁରା ପ୍ ମାନେ ଚିକଣ ଭଳିଆ କରିଦବ ପୁରା। ହେଲା ଚିକଣ କରିକି ତା ଦେହରେ ଟିକେ ପାଣି ଦେଇକି ବାଟଣ ଟା କରିଦବ। ସେ ପୁରା ଚିକଣ ହେଇଯାଉ ଚିକଣ ହେଇଗଲା ପରେ କଣ କହିଲ ସେ ଯଉ ଝୋଳ ମାନେ ଯୋଉ ତରକାରୀ ପୁରା ଲାଷ୍ଟ ହେଇଗଲା ପରେ ସେ ଝୋଳଟା ଯୋଉ ନଡ଼ିଆ ରସଟା ଦେବ। ଦେଇକି ଧନିଆ ପତ୍ର ଆମର ଯେଉଁ ଗରମ ମସଲା ପକେଇକି ବନ୍ଦ କରି ବ ଘୋଡକି ରଖିଦବ ଖାଇଲା ବେଳେ ଗରମ ଗରମ ବାଡିକି ଖାଇବ ସେଇଟା କିନ୍ତୁ ତ ତରକାରୀର ଯୋଉ ଝୋଳ ଟା ବେଶୀ ବହଳ ହବ ଆଉ ଭଲ ସ୍ଵାଦବି ଲାଗିବ। ହଁ ମୁଁ ଏମତି ହିଁ ବନାଏ ତ କାରଣ ମୁଁ ଯେତେବେଳେ ପୋଟଳ ହଉ କିମ୍ବା ଛେଣା ତରକାରୀ ହଉ କି ଆମର ଯୋଉ ଛୋଲେ ତରକାରୀ ହଉ ମୁଁ ସବୁଥିରେ ନଡିଆ ଟିକେ ପକାଏ ମତେ ଭଲ ଲାଗେ ଟିକେ ନଡିଆର ସ୍ଵାଦ ଟା। ହୁଁ।
ହଁ ନା ମୁଁ ଏମିତି ପନିର ତରକାରୀ କରିକା ଯାହା କଲେ ଚାରୁ ମଗଜ ଆଉ ଇଏ କାଜୁ ଘରିକା ଦେଇକିରି କରେ। ଏଁ ଏ କିନ୍ତୁ ଆଜି ଦେଇନଥିଲି ଆଉ
ନାଇ ଆଜି ପିଆଜ ରସୁଣ ପଡୁଥିଲା ତ ସେଥିପାଇଁ ଦେଇନ କିନ୍ତୁ ପିଆଜ ରସୁଣ ହଁ କିନ୍ତୁ ସେଇଟା ନ ଦିଅ। ଚାରୁମଗଜ ନଦିଅ। କିନ୍ତୁ ନଡ଼ିଆ ଟା ଦେବ ଦେଖିବ ଭଲ ଲାଗିବ ଖାଇବା ପାଇଁ। ବହୁତ ଲୋକ ତ ନଡିଆ ଭଲ ପାଆନ୍ତି ନି। କିନ୍ତୁ ଆମର ସେ ଖଣ୍ଡ ଖଣ୍ଡ ରହିଲା ଆମ ପା ଟିକେ ଅସୁବିଧା ଅଛି।
ଯଦି ନହେଲେ ତାକୁ ଛାଣିଦେଲେ। ରସ ଟା ଖାଲି ଦବ। ଛାଣିକିରି ହଁ। ସେଇଟା ଛାଣି ଦେଇକିରି ଭଲ କରି ଖାଲି ରସ ଟା ଦିଆହବ।
ହଁ ହଁ ନାଇଁ ଆମର
ନା ମୁଁ ସବୁବେଳେ ବି ରଖିଥାଏ। ନଡିଆ ଟା ରଖିଥାଏ। ଉଁ ସବୁବେଳେ ଫ୍ରିଜ ରେ। ନଡିଆ ଟା ବାଟିକିରି ଦେଲେ ରସଟା ଭାରି ଭଲ ଲାଗେ। ଆଉ ଆଜି ଆପଣଙ୍କର କଣ ହେଇଥିଲା।
ଆମର ଆଜି ହେଇଥିଲା ରୁଟି ଭେଣ୍ଡି ଭଜା ଆଉ ଆମର ଥିଲା ସୋୟାବିିନ ତରକାରୀ। ତାକୁ ଆଉ ଟିକେ ପିଆଜ ଫିଆଜ ପକାଇକି ଆଉ ଟିକେ କରିଦେଲି ମାନେ ଖଟା ଟା ଆଉ ଟିକେ ପିଆଜ ପକେଇକି ଆଉଥରେ ତାକୁ ବଘାର ଦେଲି। ହୁଁ ଖାଲି ନାହିଁ କିଛି ନାହିଁ ପିଆଜ ଟମାଟ ଟିକେ କଞ୍ଚାଲଙ୍କା ତାକୁ ଟିକେ ପକେଇବା ଭାଜିକିରି ଆଉ ତରକାରୀଟା ଆଉ ଟିକେ ପକେଇକି ତାଧେରେ ତାକୁ ଆଉ ଟିକେ ଫୁଟେଇକି ତାକୁ ରୁଟିରେ ଟିକେ ତର୍ କାରଟା ମାନେ ମା ବହଳ ଆସିଗଲା ଆଉ ଟିକେ। କାରଣ ରୁଟିରେ ତ ବେଶୀ ପାଣି ତରକାରୀ ଭଲ ଲାଗିବନି ନା ମାନେ ନା ସୁୁଖା ସୁୁଖା ହେଇ ଥିବ ନା ବେଶୀ ପାଣି ହେଇଥିବ। ଟିକେ ତରକାରୀରେ ବହଳ ଅଂଶଟା ରହିଲେ ରୁଟି ସାଙ୍ଗେରେ ଟିକେ ଭଲ ଲାଗେ ସେଇଟା ଖାଇଆ ପେଇଁ ତ ସେମ୍ ତି ବନେଇକିରି କି ଖାଇଲୁ ଆଉ ସେ ତ ଆମେ ମା ଝିଅ ଏବେ ଖାଇଲୁ ଆଉ ତ ସେ ତ ଖାଆନ୍ତିନି ଘରେ। ଆମେ ୟାଙ୍କୁ ମୋ ଝିଅର ମୋର ଏବେ ଖାଇଲୁ ଆଉ। ଖାଇବା ସରଲା ଆଉ ଫୁଣି ଆଁ ପୁଅ ଆଉ ତାର ଯାଉଚି ନା ସୁ୍ ଟ୍ରିମିଂ ଯାଉଛି ସିଏ ତାର ସେଠି ଖାଇ ଦେଇକି ଆସୁଛି ଭାରି ସିଏ ତାର ଖାଇ କି ଆସିକିରି ସିଏ ତାର ଶୋଇପଡିଲାଣି ଆଉ ମୁଁ ଖାଲି ଶୋଇନୁ ଆଉ। ଆଉ କାଲି ଫୁଣି ପିଲାଙ୍କର ସ୍କୁଲ ଅଛି ନା ନାଇଁ?
ହଁ କାଲି ସ୍କୁଲ ଅଛି।
ହଁ।
ଏ ଜିଅର ତ ପରିକ୍ଷା ଚାଲିଚି ସିଏ ତ ଛଅଟାରୁ ଯାଉଛି ସନ୍ଧ୍ୟା ଛଅଟାରେ ଆସୁଚି। ପୁଅର ବି କାଲି ସ୍କୁଲ ଅଛି ସାଡେ ଛଅଟାରୁ।
ଝିଅ କଣ ଯିବା ଆସିବା କରୁଛନ୍ତି ନା ମାନେ ରହୁଛନ୍ତି ସେଠି ଯାଇକି କଲେଜରେ ରହୁଛନ୍ତି।
ଜିଅ
ଆମର ହଁ ରୁମ୍ ଘର ନେଇକି ରହୁଛନ୍ତି ସେଠି।
ନାଇଁ ନାଇଁ ସିଏ ଯିବା ଦା ଗାଡି ଆସୁଚି କଲେଜ ଗାଡି ଆସୁଛି ନେଇକିରି ଯା ଆଉଛି ପୁଣି ଆଣି ସନ୍ଧ୍ୟା ଛଅଟାରେ ଆଣି ଛାଡୁଛି ଆଉ।
ହଁ ତାହେଲେ ଛିକ୍ ଛାକ୍ ଚାଲିଛି ତ ପ ପଢାପଢି ଠିକ୍ ଠାକ୍ ଚାଲିଛି ତ? ହଁ ଚାଲିଛି ସେମତି ଆଉ। ଅ ହ ଆଉ ଗାଁକୁ ଯାଇଥିଲ ନା ନାଇଁ ରଜରେ ଯାଇଥିଲ ନା ନାଇଁ କୁଆଡେ ବୁ
ଓ ରଜେରେ ଆଠ ଦଶ ଦିନି ରହିଗଲୁ ଗାଁରେ ଆଉ ଉଁ ଉଁ।
ହଁ ହଁ ତାହେଲେ ସେପଟେ ବୁଲାବୁଲି କରିକି ଟିକେ ମଜାମସ୍ତି କରିକି ଆସିଛନ୍ତି ଆଉ ନାଇଁ କି।
ହଁ ଉଁ।
ହଁ। ଆଉ ସମସ୍ତେ ଘରେ କେମତି ଅଛନ୍ତି ଶାଶୁ ଘରେ କେମତି କଣ ସମସ୍ତେ ଅଛନ୍ତି?
ହଁ ଶାଶୁ ଘରେ ସବୁ ଭଲ ଅଛନ୍ତି ମୁଁ ବି ଆସିକିରି ବି ଯାଇତେଲି। ଶାଶୁଙ୍କ ପାଖୁକୁ ଭୁବନଶ୍ଵର ଯାଇଥେଲି ସେଠି ଶାଶୁଙ୍କୁ ଉଁ ତାଙ୍କ ଦେହ ଟିକେ ଆଉ ଏଜେ ହେଇଗଲାଣି ତ ଆଉ ଟିକେ ଦେହଟା ଭଲ ରହୁନି ଯାଇଥେଲି।
ଓହୋ ଶାଶୁ ରହୁଛନ୍ତି ମାନେ ଅଲଗା ମାନେ ବୁ ଅଲଗା ମାନେ ଆଉ ଜଣଙ୍କ ପାଖେ ରହୁଛନ୍ତି ଆଉ ଗୋଟେ ଭା
ହଁ ବଡ ଦେଡୁଶୁରଙ୍କ ଯୋଉ ଦେଡୁଶୁର ତ ଚାଲିଗଲେ ଯା ଆଉ ପୁତୁରା ପୁତୁରା ବୋଉ ସେମାନେ ରହୁଛନ୍ତି ଭୁବନଶ୍ୱରରେ ସିଏ ସେଇଠି ରହୁଛନ୍ତି ଆଉ।
ହ ହ ହ ହ ହ ତାହେଲେ ସମସ୍ତିଙ୍କ ଦେହ ପା ଭଲ ଅଛି ତ।
ହଁ ହଁ ସବୁ ଭଲ ଅଛନ୍ତି ଆଉ।
ହଁ ହଁ ଆଉ ପୁଅ ଶୋଇପଡିଲାଣିି।
ନାଇଁ ବା ସିଏ ଶୋଇ ଓତେ ଶୀଘ୍ର ଶୋଇବ ଉଁ ଶୋଇନି।
ଶୋଇନାହାନ୍ତି ଆଉ ସବୁ ଯୋଉ ସଖାଳ ଟିଫିନିରେ ସବୁ ଛୁଆ କଁ ନଉଛନ୍ତି ଖାଇଆ ପେଇଁ।
ସଖାଳେ ଆମର ଯୋଉ ଏଇ ଚାଲୁନି କି ଏଇଠି କ୍ୟାଣ୍ଟିନିରେ ସବୁ ଯୋଉ ହଉଚି ଆଜି ଦହିବରା ଆଳୁଦମ୍ ହେଇଥେଲା କାଲି ଆଳୁଚପ୍ ହବ। ତା ସାଙ୍ଗରେ ଗୋଟାଏ ଚଟନୀ।
ଦହିବରାଟା କଣ କେମତି କରୁଛନ୍ତି କହିଲେ।
ଦହିବରା ମୁଁ ତ ମୋ ମୋର ଆଁ ସଖାଳୁ ବିରିଟାକୁ ଭେଦେଇ ବିରି ଆଉ ଅଳ୍ପ ଟିକେ ଚାଉଳ ପକେଇକି ଭେଦେଇ ଦେଇଥାଏ। ଦାକୁ ସନ୍ଧ୍ୟା ବେଳୁକୁ ତାକୁ ଗ୍ରାଇଣ୍ଡିଙ୍ଗ୍ କରିକିରି ରଖି ଉଁ ଉଁ ସେ ଆଟଟା ଖଣ୍ଡେ ବେଳୁକୁ ଗ୍ରାଇଣ୍ଡିଙ୍ଗ୍ କରି ର ଖିଦେଇଥେଲି ରଖିକିରି ତାପରେ ଉଁ ଯେ ଦଶ୍ ଟା ଖଣ୍ଡ ବେଳକୁ ତାକୁ ସୁଜିଟାକୁ ତା ଦେହରେ ଯେ ଗୋଳେଇକରି ତାକୁ ତା ଦେହରେ ଆମ୍ବ କଷିଆ ଅଦା ଗୋଟା ଜିରା ଏମିତି ସବୁ ପକେଇକି ତାକୁ ଗୋଳା ଗୋଳି କରିକି ରଖିଦେବ ଯୋଉଠୁ ଯେତେବେଳେ ଖାଇ ପିଇ ସାରିକି ସମସ୍ତେ ଶୋଇପଡିବେ ମୁଁ ମୋର କାଲି ଉଁ ସାଢେ ବାରଟା ହେଇଗଲା ମୁଁ ତାକୁ ସବୁ ତିନିଶହ ଦେଢଶହ ଦୁଇଶହ ଶ ଖଣ୍ଡେ ବରା ଏବେ ଟିକେ ପିଲା କମ ଅଛନ୍ତି ଆଉ ଦୁଇଶହ ପରେ ହବ ବରା ତାକୁ ସବୁ ଛାଣିଲି ଛାଣିକିରି ତାକୁ ଗୋଟେ ବଡ ଗୋଟେ ଡିସ୍ ଦିରେ ତାକୁ ସବୁ ଉ ଭେଦେଇକିରି ମୋର ସାଢେ ବାରଟା ହେଲା ମୁଁ ଶୋଇଲି। ଆଳୁ ସିଝେଇକିରି
ଚ ମାନେ ଯେଉ ସେଥିରେ କଣ ମାନେ ଯୋଉ ଆମର ବିରିଟା ବାଟଣ କରୁଛ ବିରି ଚାଉଳ ଅଳ୍ପ ଟିକେ ଚାଉଳ ପଡ଼ିବ ମାନେ ଦହିବରାଟା ଟିକେ ଭଲ ହବା।
ଅଧା ମାନେ ଯେତିକି ବିରି ତାର ଅଧା ଦଉଛି ଚାଉଳ।
ଚାଉଳ ମୁଁ କହିବା କଥା ସେଥିରେ ଆଉ ସୁଜି ପକଉଛ ନା ଆଉ ସୁଜି ପକଉନ?
ହଁ ସୁଜି ପଡୁଛି ନା ଯେତିକି ବିରି ମାନେ ଅଧ କିଲୋ ବିରି ପଡିଲେ ନେ ନେ ମାନେ କିଲେ ସୁଝି ପଡୁଛି।
ହଁ ହଁ ହଁ ହଁ ହଁ ହଁ ହଁ। ଆଉ ସେଇଟା ପକେଇକି ରାତିରେ ବୋଧେ ମାନେ ସେଇଟା ଛାଣିକି ମାନେ ଦହି ପାଣିରେ ପକେଇକି ରଖିଦଉଛ ପୁରା।
ନା ନା ଦହି ପାଣି ନୁହଁ ଖାଲି ପାଣିରେ। ସେଇଟା ଛଣା ହେଇକିରି ହଁ ଖାଲି ପାଣିରେ ପଡିିକି ସେଇଟା ରାତି ସାରା ଭେଦା ହବ ଭେଦା ହେଇକିରି ପୁଣି ରାତି ଚାରିଟାରୁୁ ଉଠିଲୁ ଯେତେବେଳେ ଆଗ ଆଳୁଦମ ଘରିକା କରିସାରିଲା ଆଳୁଟା ସିଝା ହେଇକରି ଥିଲା ସେଟୁ ଆଳୁ ଦମ ହରିକା କରିସାରିକରି ତାପରେ ଦହିଟାକୁ ଉ ଗୋଳେଇ ତା ଦେହରେ ଯୋଉ ଆମ୍ବ କଷିଆ ଅଦା କଞ୍ଚା ଲଙ୍କା ଆଉ ପୋଦିନା ପତ୍ର ହରିକା ବା ବାଟିକରି ତା ଦେହରେ ଦହିରେ ପକେଇକି ଗୋଳେଇ ତା ଦେହରେ ବଘାରିକରି ଦହିଟାକୁ ସେଇ ଦହିଟାକୁ ଢଳା ହବ ଆଉ ସେ ପାଣି ତା ଦେହରୁ ଅଳ୍ପ କାଢି ଦେଇକିରି ସେ ଯୋଉ ପାଣି କୁଣ୍ଡରେ ଭେଦା ହେଇଥିଲା ସେଟା କାଢିଦେଇ ତା ଉପରେ ନା
ଟିକେ ପରେ ତମ ସହିତ କଥା ହଉଛି।
ହଁ ହଁ ହଉ।
ହଁ ହଁ।